ହାଲୋ ହଁ କଣ କରୁଚନ୍ତି?
ଏଇଆଡେ ମୁଁ ବୁଲିଆଇଛି ଆଉ।
ବୁଲି ଯାଇଛନ୍ତି କେଉଁ ସ୍ଥାନକୁ?
ସ୍ଥାନ କୁହା ହବକି ସ୍ଥାନ କୁହା ହବନିବା?
ହଁ, ସ୍ଥାନ କୁହା ହବନି ଆଜ୍ଞା, ଠିକ୍ କହିଲେ। ଆଚ୍ଛା ଆପଣ-ଅ କଣ କରନ୍ତି?
ମୁଁ ସବୁ କାର୍ଯ୍ୟକରେ।
ଆଚ୍ଛା। ଝାଡା ଯାଆନ୍ତି, ମୁତି ଯାଆନ୍ତି, ଏକ ଯାଆନ୍ତି, ଖାଆନ୍ତି, ପିଅନ୍ତି, ଶୁଅନ୍ତି, ଏଇସବୁ କରନ୍ତି ତ!
ହୁଁ। ହୁଁ।
ଆଚ୍ଛା, ଆରଟି?
ଆରଟି କରେ, ଆରଟି ମୁଁ ବେଶୀ କରେ।
ସୁବ୍ ସକାଳେ ସନ୍ଧ୍ୟାରେ ରାତିରେ ମଧ୍ୟ ସମୟରେ ବି ନା କଣ?
ଧୂଳି ସମୟରେ ଗଧୁଳି-ଇ ହିଁ।
ଆଚ୍ଛା, ଆପଣ ଆଜି ଖେଳୁଥିଲେ ବୋଧେ ବୋ ଯାଇକି?
ଖେଳିଯିବାକି?
ନା ଏବେ ଖେଳି ହବନି। ଏମାନେ ଟା କୋଜ୍ ପଇସା ଆସିବ ପଇସା।
ପଇସା ଆଇବ? ପଇସା ନେଇ କଣ କରୁଛ ଏରା ପଇସାରା?
ଏଇରା ଯୋଉରା କଣା ଦେଖୁଛି, ସେଇଟା ଭରିକରାହଉଛି।
କଣା ତମେ ଯେତେ ସବୁ କଣା ଅଛି, ଏରାସବୁ ମାନେ ଫିଲପ୍ କରୁଛ।
ଆଜ୍ଞା।
ଓହୋ! ମାନେ ସବୁ କଣା ତାହେଲେ ଲୁଚଉଛ ତା, ହେଲେ ଏପାଳି ଆଉ।
ଆଜ୍ଞା।
ତା, ହେଲେ ତମେ କଣା ନୁଚେଇବା କାମରେ ଲାଗିଛ।
ଆପଣ ମୋଟା ନା ପତଳା?
ଆମେ ମିଡିୟମ୍।
ଆଉ ନମ୍ବା?
ଲମ୍ବା!
ହୁଁ।
ଆରେ ଆମ କଣ କଣ କହିଛୁ, କହିଲ? ଇଆଡେ ଆମର ଜଣେ ବିକି ଆସିଲେଣି ତେଣୁ କରି ଯୋଉ ଆବାଜ ଅଛି, ପ୍ରେସର୍ କୁକର୍ ପ୍ରେସର୍ କୁକର୍! ଦେଖୁନ ଶୁଣିଲ!
ହୁଁ, ଆପଣ ଗୋଟେ କାମ କରନ୍ତୁ, ଅନ୍ୟାନ୍ୟ ଭାଷା କିଛି କୁହନ୍ତୁନି। ପିଅର୍ ଉଡିଆ, ପିଅର୍ ଉଡିଆ, ପିଅର୍
ଆଉ, ଆଉ କଣ କୁହ, ଭଲକଥା?
ପ୍ରାଞ୍ଜଳ ଉଡିଆ କୁହନ୍ତୁ ପ୍ରାଞ୍ଜଳ।
ପ୍ରାଞ୍ଜଳ ଓଡିଆ, ପ୍ରାଞ୍ଜଳ ଓଡିଆ କହିବି ହଉ। ରୁଅ। ଆପଣ ଯୋଉଁ ଭକ୍ଷଣ କରିସାରିଲେଣି?
ହୁଁ, ଭକ୍ଷଣ ତକ୍ଷଣ ହଲ ।
ଆଃ, ଆଉ ଜଳପାନ?
ଜଳ ପାନ୍ ଜଳକ ଦେଇଚ଼ି, ପାନଟା କରିନି।
ପାନ କରିବ ନା ଆଉ, ଜଳ ଖାଲି କଲେ ହବକି! ହେଲେ ପାନ ବି କରିଆକୁ ପଡିବ।
ଆଚ୍ଛା, ନାଇଁ ଆଜିର ଜଳ ସାଙ୍ଗରେ ଆଗ ପାନଟା କରିବି, ତା'ପରେ ଜଳଟା କରିବି।
ଆଁ?
କେ ବରା ଖାଇବି।
ବରା ଖାଇବ?
ଏ କିଏ ଗୋଟେ ଆପଣଙ୍କ ପାଖରେ ଯାହିକି କହୁଚନ୍ତି ଇଏ ବରା ଖାଇବେ ବୋଲି।
କିଏ?
କୋଉଚନ୍ତି?
କୋଉ ଜାଣି ଅଃ।
ଆପଣ ଭଲ ଅଛନ୍ତି?
ହୁଁ।
ସତ କହିଆକୁ ଗଲେ ନା ମତେ ଏଇ କାମ ଟା କରିଆକୁ ଭଲ ଲାଗୁଚି ଯେ ହେଲେ ଯୋଉ କହୁଚ଼ନ୍ତି ମାନେ ପ୍ରାଞ୍ଜଳ ଓଡିଆ ଭାଷାରେ ତମେ ଉଚ୍ଚାରଣ କରିବ ସେ ସେଇଟି ଭାରି ଡ୍ୟାସ୍ ଯୋଉ ଅଲଗା ଭଳି ଲାଗୁଚ଼ି।
ମତେ ପ୍ରାଞ୍ଜଳ ଓଡିଆ ଆସେନି।
ଆଚା। ଆଚ୍ଛା ଆପଣଙ୍କ ଗାଁ ରେ ଦଶମରା ପସରା ହୁଏ?
ହୁଁ ଦଶରା ତ ମୁଁ କରେ ଆଉ କେ ମି।
ଆଚ୍ଛା ଆଚ୍ଛା ଦଶଅରାରେ ତମେ କାହାକୁ ପୂଜା କରରାବଣ?
ରାବଣ ସବୁ ରାମ, ରାବଣ ସମସ୍ତେ। ରାବଣ ତ ଦଶଟା ହେଇଟା।
ଆଛା ଆତ ରାବଣଙ୍କର ଯଦି ଦଶଟା ମୁଣ୍ଡ ଅଛି ତାହେଲେ ତାଙ୍କର ଦଶତା
ହଁ ହେରାଥିବ। ନା। ସିଏ ଅନୁଭବ କରିବ ନା ବ୍ରାହ୍ମଣ।
ବ୍ରାମନ ତାଙ୍କ ସ୍ତ୍ରୀ କରିବେ ନା ଆଉ।
ଆଃ ତମେ ତାଙ୍କ ସ୍ତ୍ରୀ ଥିଲା କି ଆର ଜନ୍ମରେ? ମତେ ଲାଗୁଚ଼ି ତମେ ଅନୁଭବ କରିଥିବ ଆଉ।
ନା ମୁଁ ତାଙ୍କ ଶାଳୀ ଥିଲି।
ହୁଁ ହୁଁ ହାଃ।
ଶବ୍ଦ ପ୍ରଦୂଷଣ ଶବ୍ଦ ପ୍ରଦୂଷଣ।
ଶବ୍ଦ ପ୍ରଦୂଷଣ ହଉଚି।
ଆଜ୍ଞା ଆପଣଙ୍କ ପାଖରେ ଚାରି ପାର୍ଶ୍ଵରେ
ଏଇ ପାର୍ଶ୍ଵରେ
ସତ କହିଆକୁ ଗଲେ ଚଢେଇ, ଚିରୁଗୁଣି ତମ ପାଖରେ ବ
ଦେଖୁଆ କହିଲ ଶବ୍ଦ କେତେ ପ୍ରକାରର?
ଶବ୍ଦ ଏ ଚି ଚା, ଚି ଚା, ଚି ଚା ହଉଚ଼ନ୍ତି।
ନାଇଁ ଏଟା କେତେ ପ୍ରକାରର ଆଚ଼ା?
ହେ ଗଣିନି ମୁଁ ଟାଇମ୍ ପାଇଁନିତାକୁ ଗଣିଆ ପାଇଁ।
ଟାଇମ ହଉନି ଗଣିଆ ପାଇଁ ଆଉ।
ମୋ ପାଖରେ ଗୋଟେ ଛବି ଅଛି ଏଠାରେ ଲେଖା ଯାଇଅଛି ଓଡିଆରେ ଲେଖା ଆଇଚି। ଏଠି ଗୋଟେ ଝିଅ ଅଛି, ଝିଅର ଗୋଟେ ତଳେ ସେ ନାଲି ପିନ୍ଧିଛି, ତା ତଳକୁ ଫୁଣି ନାଲି
ଖାଲି ନାଲି ନାଲି ନାଲିଆ ପିନ୍ଧିଚି ଆଉ। ଆଉ କଣ ପିନ୍ଧିଛି?
ଆଉ ଭିତର ହୁଁ ହୁଁ ଦେଖାଯାଉଛି କି? ଏଠି ପୁଣି ଘର ଅଛି ପୁଣି ଛାତ ଘର।
ଚାଳ ଘର ନାହିଁ?
ଚାଳ ଘର ନାହିଁ କି ବାସଠି ନାହିଁ।
ଚାଳ ଘର ମେନ ଘର ଥଣ୍ଡା କୁଲ କୁଲ ଘର ଏସି ଘର ପାଇବୁ।
ଆଚ୍ଛା ବାଳ! ବାଳ! ଗୋଟିଏ ଶବ୍ଦ ସେଟା ମାନେ? ମାଂସ ନା ନିରା ମାଂସ?
ଏଁ ବାଳ
ଆଜ୍ଞା।
ଏଟା ଆକଚ୍ୟୁଲି କିଛି ନୁହଁ।
ଆକ୍ଚଲିଟା କଣ ଭଲ କହିବି। ସେଟା ଓଡିଆରେ ଯାଉନାହାନ୍ତି। ଏଟା ପିଉରୋ ଇଁ ଭଗାଂଟା।
ହେ ଯିବ ଭିଡ଼ିଓଟି ଚଳିବ।
ଗୋଟେ ଗୋଟେ ଚଳି ଯାଉଛି ଯେ ହେଲେ କ ପଇସା ଉଁ ନେଇଯାଉଛି ଉଁ ନୋଉଟେଇ ଦଉଛି।
ଗୋଟିଏ ଗୋଟେ
ହୁଁ।
ଏମିତି ତାହେଲେ ତମ କହୁଛ ତାହେଲେ ପିଓର ଓଡିଆ।
ଆଜ୍ଞା ପୁରା ପିଓର ଭେଜିଟ୍ ସେଟା ବାହାରି ଗଲା। ମୋ କହିବା ମତଲବ କି? ଆକାଶ ଟା କାହିଁକି ଧଳା ହେଲା ନାଲି କିମ୍ବା ଗୋଲାପୀ କି ହଳଦିଆ ହେଲାନି?
ନାଲିଆ ହେଇଥିଲେ ତମ ମାନେ ଦେହ ଯେତ ସବୁ ଅଙ୍ଗ ସବୁ ନାଲି ହେଇଥାନ୍ତା।
ମୁଁ ତ କଳା।
ସେଇଟା ପରା ଜାଣିକି ଏଇଟା ଧଳା ହେଲା ମୋର କଳା ହେଇଯାଉ।
ମୋ ଦେହ କଳା, ମୋ ବାଳ କଳା ମୋ ସବୁ କଳା, ନଖ ଗୁଡିକ ମୋର ଧଳା ଧଳା ଜିଭ ମୋର ନାଲି।
ଆଉ କଣ ନାଲି?
ଆଉ ନାଲି ଅଛି ଏରା ପଶି ଯାଇ ହଉନି ଏ ଜାଗା କୁ। ନା।
କଣ ଆଣିମୁ?
ରା ଯୋଉ ସଡ଼କଟି ବହୁତ ଦୂର।
ତମେ ଗୋଟେ କାମ କର ତତିଲା ପାଣି ଫୁଟେଇକି ଗାଧେଇ ପଡ। ଏକା ଥରେ ସଫା ହେଇଯିବ।
ତମର ଚମଡ଼ାଟି ପୁରା ଆରେ ଏଠାରେ ମୂଷା ମାନେ ବସବାସ କରୁଛନ୍ତି, କାହିଁକି ନା ଆମର ତଳଟି ଖାଲ ହେଇଛି ଦୁଇଟି ଖାଲ। ଏଇ ଘର ଭିତରେ।
ସେ କେତେ ଖାଲ ହେଇକି ଏ ସବୁ ଡ୍ୟାମ ହବ।
ଡ୍ରାମ ହବ ଡ୍ୟାମ ଟା ବି ହୋ ଚଳିବନି। ବନ୍ଧ କୁହନ୍ତୁ ବନ୍ଧ। ହୁଁ ବନ୍ଧ ମାନେ ଯୋଉ ବନ୍ଧ କୁ ବନ୍ଧେଇକି ରଖାଯାଏ ତେଣୁକରି ତାକୁ ବନ୍ଧ କୁହାଯାଏ।
ବନ୍ଧେଇକି ରଖାଯାଏ ସେ ପତା ପାଣି? ପଚା ପାଣି ଯେ ଗାଧେ ସେ ମଣିଷ ଯେ।
ଆକ୍ଚୁଆଲି ସେଇଟା ବେଶୀ ଦିନ ଲାଷ୍ଟିଂ କରିବ।
ହଁ।
ଗମ୍ଭୀର ଗାଧେଇ ନଥିଲା ବୋଲି ଲାଷ୍ଟିଙ୍ଗ୍ କଲାନି। ବୁଝିପାରିଲେ ଗମ୍ଭୀର ଲାଷ୍ଟିଙ୍ଗ୍ କଲାନି ସେଇଥିପାଇଁ।
ଆଉ କଣ କହୁଚ ଆଉ ଗାଧେଇ ସାଇଲଣି?
ଆଜ୍ଞା।
ଆଉ ଖାଇସାଇଲଣି?
ନା ଖାଇ ନୁ।
ଆଉ ପିଇ ସାଇଲଣି?
ପିଇ ସାରିଚି।
ଖାଇଚି ଆଉ ହଗି ସାଇଲଣି?
ରେ ଆମର ଗୋଟେ ଛୁଆର ଛଅଶଅ ସତସ୍ତରୀ ଟଙ୍କା ଆସିବ।
କାର?
ଯିଏ ଆମକୁ ଏଠି ପୁରେଇଥେଲା।
କିଏ?
ତମ ପାଖରେ ଯିଏ ଅଛନ୍ତି ତାଙ୍କୁ ଟିକେ ଦେଖାନ୍ତୁ ତ ତମର ସେଇ
ଆମ ପାଖରେ ଅଛନ୍ତି କିଏ? ଲିକୁନ ଲିକୁନ ମହାପାତ୍ରେ।
ନାମ ନୁଅନ୍ତୁ ନାହିଁ ପ୍ଲିଜ୍ ଦୟାକରି ମୋ କଥାଟି ଟିକେ ମାନନ୍ ତୁ ସେଠାରେ ନାମ ନେଲେ ନହେଲେ ପଛ ଆଡୁ ଆଗ ପଛ କି ପଶିଯିବ।
ହଉ ମୋ ପାଖରେ ଅଛନ୍ତି ଆଉ। ମୋ ପାଖରେ ଅଛନ୍ତି ଇଏ ମୋ ପାଖରେ ଅଛନ୍ତି ଇଏ ମୋ ପାଖରେ ଅଛନ୍ତି ଇଏ।
ତାଙ୍କ ନାଁ କଣ ଅମ୍ କ?
ତାଙ୍କ ନାଁ ଅମ୍ କ।
ହୁଁ ଅମ୍ ଙ୍କ। ଏଇ ଯୋଉ ପିଲା ତାଙ୍କ ନାଁ ହେଇ ଯଉ ପିଲା।
ହେଇଯଉ ପିଲା ହଁ ହେଇଯଉ ପିଲା।
କେଇ ଯୋଉ ପିଲା ଟା।
ହୁଁ ଲମ୍ବା ହେଇକି ମୁଟ କାଟିିଆ ସଫା ଗୁରା ତକ ତକ୍।
ହୁଁ।
ମୁଣ୍ଡ ରେ ନାହିଁ ଇଏ ଚୁଟି ହୁଁ। ହିଂସା କୃତ୍ରିମ ଥନ୍ଦ ମାୟା କିଛି ନାହିଁ। କପଟ ନା‌ହିଁ। ହୁଁ ହୁଁ। କପଟ ଫପଟ ହେରା ଆଜିକାଲି କିଛି କରୁନାହାଁନ୍ତି ବାକି ଆଜିକାଲି ଡରି ଯାଉଛନ୍ତି ସମସ୍ତେ।
ଟି ଟିକେ ନାକୁ କପଟ ଅଛି ଟିକେ ନାକୁରୁ ବେଶୀ ନାହିଁ ଟିକେ ନାକୁ।
ଆଉ ଟିକେ ନାକୁ?
ହୁଁ ଖାଲି ଏଇ ଆମେ ଚିହ୍ନି ହବ।
ଓହୋ ଏକେ ଦୁଇ ଆଉ କଣ କହୁଛ କୁଅ?
ସମୟ ମୋର ଘନେଇ ଆସିଲାଣି
ହୁଁ ସମୟ ଘନୀ ଆସିଲାଣି ତେଣୁ କରି ଆଉ ଆଉ ତ ହେଇପାରିବନି କିଛି ହେ ହେ।
ହୁଁ।
ଇଛା ହୁଏନି ତ ବସକୁୁଣ୍ଡ କରିଦବା ତାହେଲେ ଫାଇନାଲ କହୁଛ ଆଉ।
ବହି କୁର ଗୁଣ୍ଡ କର।
ବହି ଗୁଣ୍ଡ ହେଇଗଲା ଯାଅ।